ହୋଉ।
ହଁ
ଭଉଣୀ କଣ କରୁଚ?
ଏଇଠି ବସିଚି ଆଉ ତମେ କଣ କରୁଚ?
ମୁଁ ଏଇ ଶୋଇକି ଟିକେ ତମ ସହିତ କଥା ହଉଚି ଆଉ।
ଓହୋ।
ଓହୋ ଆଉ ତମ ଦେହ କେମିତି ଅଛି?
ହଁ ଭଲ ଅଛି ଆଉ।
ତମେ କଣ ଖାଇଥିଲ ସନ୍ଧ୍ୟାରେ?
ଖାଇଥିଲି ବରା ଖାଇଥିଲି ଆଉ ହଁ ଏଇ ଘୁଗୁନି ଖାଇ ଥିଲି ଆଉ ସିଙ୍ଗଡା ଆ ଆଉ ତମେ କଣ ଖାଇଥିଲ?
ମୁଁ ଖାଇଥିଲି କଣ କଇଲ ପାରୁଟି।
ଔ ହୋଉ ପା ରୁଟି ଖାଲି ପାରୁଟି ଖାଇଥିଲ ଚା ନଗେଇ
ହଁ ମାନେ ନାଇଁ ମୁଁ ବା ତେଲ ବାଲା ଯୋଉ ପାରୁଟି ନୁହେଁ ନା ସେଇ ଭଳିଆ କହିଥିଲେ ମିଠା ମିଠା ଲାଗିବ। ହଁ ସେକାର ଯୋଉଟା।
ହଁ ଆଉ ରାତିରେ କଣ ଖାଇବାକୁ?
ରୁଟି, ଭଜା ହେଇଛି ବୋଧେ ଜାଣିନି ଠିକ୍ ସେ।
ତମର?
ଆମର କଣ ସେଇ ରୁଟି ଆଉ କଣ ହେଇଥିବ ଖାଇବା ପାଇଁ ମୁଁ ଠିକ୍ ମୁଁ ବି ଠିକ୍ ସେ ଜାଣିନି ଉପରେ ଅଛି ତ।
ମୁଁ ବି ସେମିତି ଉପରେ ବସି ଜାଣିନି କଣ ହଉଛି।
ଓ ଆଉ କଣ କେମିତି ରଜ ଛୁଟି କେମିତି କଣ କାଟିଲ?
ହଁ ରଜରେ ତ ଆମେ ବୁଲିବାକୁ ପଳେଇଥିଲୁ ରଜରେ।
ଆଚ୍ଛା କୁଆଡେ ବୁଲିବାକୁ ଯାଇଥିଲ?
ରଜରେ ଆମେ ପୁରୀ ପଳେଇଥିଲୁ।
ଓହୋ ପୁରୀ ଯାଇକି ପଳେଇ ଆସିଲ ନା ରହିଲ?
ନା ରହିଥିଲୁ ନା। ଏମିତି ଥରେ ଯାଇକି ଯାଇକି ପଳେଇ ଆସିଥିଲୁ ଭଲ ସେ ବି କିଛି ଦେଖି ହେଇ ନଥିଲା ସେ ସେଥିପାଇଁ ମାମୁ କହିଥିଲେ କି ରଜରେ ଯିବା ପାଇଁଁ ରଜ ଆମେ ସବୁ ରଜରେ ଯାଇଥିଲୁ ଆଉ।
ଓହୋ ହୋ ପୁରୀ ଗଲେ ତିନି ଚାରି ଦିନ ନ ରହିଲେ କଣ ଭଲସେ ଦେଖିପାରିବ ଆଉ ଯିବୁ ତୁଇକି ଆ ଥିବୁ ସେମିତି ହେଲେ ମଜା ଲାଗିବନି ଯିବୁ ଗାଧେଇୁ ସମୁଦ୍ରରେ ରହିବୁ ସେମିତି ହେଲେ ମଜା ଲାଗିବ।
ହଁ କିନ୍ତୁ ଶୀତ ଦିନେ କୁଆଡେ ବି ପିକନିକ ଯିବା କଥା ନୁହେଁ।
ଶୀତ ଦିନ ତ ପିକନିକ ଟାଇମ ସେ ସବୁବେଳେ ଗଲେ ପୁରୀ ଜାଗା ସେ ବି
ପୁରୀ ନୁହେଁ ସବୁଆଡେ ବି ଜୁଆଡେ ବି ଗଲେ ଯିବା କଥା ନୁହଁ ଶୀତ ଦିନେ ଆମେ କୋଉଠି ବି ଗୋଟେ ପହଁଞ୍ଚିଲା ବେଳକୁ ଦିନ ସରି ଯାଇଥିବ।
ହଁ ଦିନ ଛୋଟ ଥାଏ ରାତି ବଡ ଥାଏ ତ ସେଥିପାଇଁ ରାତିରୁ ଯଦି ବାହାରିଲ ଆରାମସେ ରା ରାତି ଭୋରୁ ଭୋରୁ ବୁଲାବୁଲି ସାରିଦେଲେ ସେମିତି ହେଲେ ହେଇପାରିବ। ଆଉ ରାତିରେ ତୁ ଦିନରୁ ଯାଇଥିବ ଛଅଟା ବେଳକୁ ଯାଇଥିବ ତତେ ଦିନ ସରି ଯାଇଥିବ ଯାହା ପହଞ୍ଚି ଞ୍ଚିବ ରାତି ହେଇଥିବ ଆଉ କଣ ବୁଲିବ ହଁ ଶୀତ ଦିନ ଭାରି ଭାରି ଅଡୁଆ ଶୀତ ଦିନ ଟା ଏଇଆ ଶୀତ ଦିନ ଟା ପିକନିକ ଟାଇମ ଏ ଭଲ ଲାଗେ ଟିକେ ଶୀତ ଲାଗୁଥିବ ତାପରେ ଖରା ପଡୁଥିବ। ବର୍ଷା ବି ନଥିବ ବର୍ଷା ଖରା ଦିନ କଣ ବର୍ଷା ହଉଛି କିନ୍ତୁ ବର୍ଷ ଯୋଉ ଶୀତ ଦିନ ବର୍ଷା ନଥିବ। ଅ ଖରା ଟିକେ ଟିକେ ହଉଥିବ ଶୀତ ଲାଗୁଥିବ ସେମିତି ଭଲ ଲାଗେ ସେ ସେଥିପାଇଁ ସେଇଟାମକୁ ପିକନିକ ସମସ୍ତେ ଯାଇଯିବାକୁ ପସନ୍ଦ କରନ୍ତି।
ସେଇଥିପାଇଁ ସବୁଠି ସବୁ ଜାଗାକୁ ଯିବ ଭିଡ ଥିବ ଖାଲି ସ୍କୁଲ କଲେଜ ଛୁଆ ପିକନିକ ଆସିଥିବେ ବେଶୀ ତ ସ୍କୁଲ ଛୁଆ ଆଉ।
ହଁ ହଉ ମୁଁ ତ ମୋ ଏ ରଜରେ ଏ ଫାଷ୍ଟ ରଜ ଦିନ ମାମୁଁ ଘରକୁ ଯାଇଥିଲି। ସେକେଣ୍ଡ ରଜ ଦିନ ଯାଇଥିଲି ପିଇସି ଘରକୁ ଯାଇଥିଲି। ଆଉ ଥାର୍ଡ ରଜ ଦିନ ମାଉସୀ ଘରକୁ ଯାଇଥିଲି। ତିନିଟା ରଜରେ ମୁଁ ବୁଲାବୁଲି ସାରିଦି ଛି ହଁ ହଁ।
ତମେ ଘରେ ରଜ କରିନା?
ନା ଘରେ ଆମର ମେଞ୍ଚି ଲୋକ ଥିଲେ ଯେ ହେଲେ ମୁଁ ରହିଲିନି ମୁଁ କହିଲି ନା ମୁଁ ଟିକେ ବୁଲାବୁଲି କରିକି ପଳେଇ ଆସିବି ଭଲ ହବ ଆ ତାପରେ ମୋ ଦାଦା ନଥିଲେ ସିଏ ବି ଗଲେ। ତ ତାଙ୍କର ମୋର ଯାଇକି ବୁଲାବୁଲି କରିକି ପଳେଇ ଆସିଲୁ ଆଉ।
ଭଲ କଲ ଆମେ ସେଇଆ ବୁଲିଆ ବୁଲି ଗାଇକି ପଳେଇଥିଲୁ।
ହଁ ବୁଲିବେ ରଜରେ କଣ ଘରେ ବସିବ ଅ ବୁଲାବୁଲି କଲେ ଭଲ ଏଇ ଆଉ ଆମର ତ
କିଣୁଛନ୍ତି।
ହଁ ସବୁବେଳେ ତ ଘରେ ରହୁଛନ୍ତି ଆଉ ଏଇଏଇ ପର୍ବପର୍ବାଣୀ ରେ କୁଆଟେ ଟିକେ ଯିବା କଥା ଆଉ। ମୁଁ ତ ଏଇ ଏ ଯୋଉ କୁଆଡେ ଯାଇପାରୁନି ଘରେ ବସ ସିଏ କରୁଛି ତ ଏଇ ପୂଜା ପୂଜି ହେଲେ ଟିକେ ଯାଉଛି ବୁଲିକି ପଳେଇ ଆସୁଛି ଆଉ। ହ
ହଁ ଭଲ ଲାଗୁଛି ଆମେ ମୁଁ ବି ସେମିତି ଯାଇପାରେ ନାଇଁ କୁଆଡେ। ଏ ସେଥିପାଇଁ କୁଆଡ ଟିକେ ପଳଉଛୁ ଆଉ ବୁଲି ଆସିଛୁ। କିନ୍ତୁ ସବୁଆଡେ ମୁଁ ସ୍କୁଲ ଟାଇମ୍ ରେ ସବୁଆଡେ କିନ୍ତୁ ପିକନିକ୍ ଯାଇଛି।
ଓ ରେ ଆଛା। ସ୍କୁଲ ଟାଇମ୍ ରେ ହଁ ଆମେ ବି ସ୍କୁଲ ଟାଇମରେ ଆମର ବି ପିକନିକ୍ ମୁଁ ବୋଧେ ପଞ୍ଚମ ଷଷ୍ଠ କ୍ଲାସ୍ ରେ ପଢୁଥିଲି ଆମର ସ୍କୁଲରେ ପିକନିକ ହେଲା। ମୋ ବାପା ଟିକେ ଛାଡନ୍ତିନି କୁଆଡେ ଛାଡିବାକୁ ତାଙ୍କୁ ଟିକେ ପସନ୍ଦ ନୁହେଁ ରେ। ଗେଲିହି ଝିଅ ତ ମୁଁ ସେଥିପାଇଁ ସେ ଟିକେ ଛାଡନ୍ତିନି। ଆଉ ତଥାପି କେତେ କାନ୍ଦି ବୋବେଇକି ମୋ ଜେଜେ ସେତବେଳେ ବଞ୍ଚିଥିଲେ। ମୋ ଜେଜେଙ୍କୁ କହିବୁ ଜେଜେ କହିବେ ହଁ ଛୁଆ ଏବେ ବୁଲିବେନି ଆଉ କେବେ ବୁଲିବେ ଏମିତି କହିବେ ପା ଟି କରିବେ ଆଉ ସେଇଠୁ ବାପା ଛାଡିବେ ସବୁ ସମସ୍ତେ ଦେଇ ସାରିଥିବେ ପଇସା ଆମର କଣ ପିକନିକ ଟାଇମ୍ ରେ ଯୋଉ ନା ଯୋଉ ମାନେ ଫାଷ୍ଟ ଦେଇଥିବେ ତାଙ୍କ ନାଁ ଫାଷ୍ଟ ରେ ଲେଖା ହେଇଥିବ। ଡକା ହେଇକି ଗଣା ହେଇକି ବସା ହବ ତ ଆମ ମୋ-ମୋ ନାଁ ତ ସଭା ଲାଷ୍ଟ ରେ ଲେଖା ହେଇଥିବ, ମୁଁ ସଭା ଲାଷ୍ଟ ରେ ଗଲା ବେଳକୁ ଆଉ ଜାଗା ସିଟ୍ ନଥିବ ବସିବା ପାଇଁ। ମୁଁ ସେଥିପାଇଁ ମୋ ବାପାଙ୍କୁ କୁହେ କି ଯଦି ପଇସା ଟା ଦବ ଜଲଦି ଦେଇଦବ। ଗୋଟେ ଥର ତ ମୋ ବାପା ଦେଇନଥିଲେ ମୋ ଦିଦି ଦେଇଥିଲା ଆଉ ଗୋଟେ ଥର ବି ବାପା ଦେଇ ନଥିଲେ ପଇସା। ମୋ ପାଖରେ ପଇସା ଥିଲା ମାନେ ପିଇସି ଫିଇସି ଯୋଉ ଦିଅନ୍ତି ପଇସା ଥାଏ। ତ ମୁଁ ସେଇ ପଇସାରେ ଯାଏ ଦ ଦେଇକି ଯାଇଥିଲି ଥରେ। ଆଉ ତିନି ଚାରି ଥର ଖଣ୍ଡେ ନାଁ ମୋ ବାପା ଦେଇଛନ୍ତି। ଭଲ ଲାଗେ ଯିବା ପାଇଁ ବୁଲିବା ପାଇଁ।
ପଞ୍ଚମ ନା ଚତୁର୍ଥରୁ ଯାଇଥିଲି।
ହଁ ତମ ସ୍କୁଲ ବେଳା ଟା ଯିବା ପାଇଁ ଭଲ ଲାଗେ ସ୍କୁଲ ବେଳର ସେ ସ୍ମୃତି ଅଛି ସେଗୁଡା ସବୁ ବହୁତ ଭଲ ଲାଗେ ଯୋଉ ଚାରିଟା ବେଳୁ ଆସିବୁ ବ୍ୟାଗ୍ ଫୋପାଡି ଦେଇକି ଗାଁ ରେ ଖେଳ ହବ। ଓ ସ୍କୁଲ୍ ରେ ସେମତି ସ୍କୁଲ୍ ଦୌଡିବୁ କ୍ଲାସ୍ କରିବୁ କ୍ଲାସ୍ ସରିଗଲା ପରେ ପୁଣି ଉଁ ଖେଳ ସ୍କୁଲ୍ ଭିତରେ ଖେଳ।
ହଁ ଆମେ ବି ସେଇଆ କରିଥିଲୁ। କିନ୍ତୁ ଏବେ କିଛି ଖେଳୁନୁ କି କୁଆଡେ ବି ଯାଉନୁ ଘରେ।
କିଛି ହେଇ ପାରୁନି ଏଥିପାଇଁ ଏ ବଡ ପିଲା ହେଇଗ ଲିଣି ଆଉ ସେଥିପାଇଁ ଘରେ ଛାଡୁନାହାଁନ୍ତି ତାପରେ ଏଇଠି ଦାଣ୍ଡରେ ଖେଳିବ ଆଉ ତ ଏବେ ଛୋ ଟ ଛୁଆ ତାପରେ ଫୋନ୍ ହେଇଗଲାଣି ନା ଛୋଟ ଛୁଆ ତ ସବୁବେଳେ ଫୋନ୍-ଫୋନ୍ ଦେ ଖିଲେଣି ଆଉ କେହି ବାହାରୁ ମାନେ ଖେଳିବାକୁ ଯାଉନାହାଁନ୍ତି। ସବୁ ଖାଲି ଏଇଠି ବସିକି ଫୋନ୍ ଟିପୁଛନ୍ତି ଇଏ କରୁଛନ୍ତି ଆଜିକାଲି ତ ବୁଢା ବୁଢା ବୁଢୀ ସମସ୍ତଙ୍କ ପାଖରେ ଫୋନ୍ ହେଇଗଲା ତ ବୁଢ଼ାବୁଢୀ ମାନେ ବି ଯୋଉ ଗାଁରେ ବସି ଗ ଗପନ୍ତି ସେମାନେ ବି ଆଉ ଗପୁନାହାଁନ୍ତି ତ ଫୋନ୍ ରେ ବସିକି ଦେଖୁଛନ୍ତି।
ହଁ ଏବେ ତ ସବୁ ସିରିଏଲ୍ ବି ଟିଭି ରେ ବି ନ ଦେଖିଲେ ମୋବାଇଲ୍ ରେ
ମୋବାଇଲ୍ ରେ ଦେଖିଦଉଛନ୍ତି ହଁ। ତ ସେଥିପାଇଁ ନା କେହି ଗାଁରେ
ଆଉ ଏବେ ବି ସ୍ମାଟ୍ ଫୋନ୍ ସବୁ ସ୍ମାଟ୍ ଫୋନ୍ ହେଇଗଲାଣି ଆଗରୁ କିଛି ନହଲେ ଚିଠି ରେ ଲେଖୁଥିଲେ କି କେତବେଳେ କେମତି କଥା ହଉଥିଲେ ଏବେ ତ ଡେଲି ଭିଡିଓ କଲ୍ କରୁଛନ୍ତି।
ହଁ ସବୁବେଳେ ଯେତେ ସୁବିଧା ହେଲେ ସେତେ ଇଏ ଆଉ ବସିକି ଗପୁଛନ୍ତି କଥା ହଉଛନ୍ତି ଏଇଆ ଆଉ
ପଇସା ବି ବଢି ଯାଉଛି।
ହଁ ଏବେ ତ ପଇସା ବି ସବୁଥିରେ ବଢିଲାଣି ରିଚାର୍ଜ ଫୋନ୍ ରିଚାର୍ଜ ଗୋଟେ କଲେବି ପଇସା ବଢି ଯାଉଛି।
ଚାରିଶହ ଟଙ୍କା ହେଲେ ଯାଇକି ଗୋଟେ ରିଚାର୍ଜ କରି
ହଁ ବା। ରିଚାର୍ଜ କଲେ ଚାରିଶହ ଟଙ୍କା ହେଇଯାଇଛି ଆଉ କେହିଥିରେ ଛଅଶହ ସାତଶହ ହବ।
ହଁ ସେମିତି ପାଇଁ ବି ଦେଖିଛ ନା ସୁନା ସବୁ ଯୋଉ କହିଥିଲେ କି ବଢି ଯାଇଥିଲା ଯୋଉ କହିଲା କି ମୋଦି କହିଥିଲେ କି କମେଇ ଦବା ବର୍ଷାକ ପାଇଁ କିଣିବନି ସେଥିପାଇଁ ଏଗୁନା ସୁନା କମି ଯାଇଛି ପୁରା।
ହଁ ସୁନା କମି ଯାଇଛି ଯେତେ କମି ଯାଇଛି ହେଲେ କମିଲେ ବି ଲୋକଙ୍କ ପାଖରେ ସେତିକି ପଇସା ଥିବା ଦରକାର। କା ସେଇ ଟାଇମ୍ ରେ ପଇସା ଥିବା ଦରକାର ଲୋକ ଯିଏକି କିଣି ପାରିବେ ହଁ। କିଣି ରହିଛନ୍ତି ତମେ ସୁନା ବି ସେ ମନା କରିଛି କି କିଣିବନି। ହଉ
ହଁ ରୂପା ଏଇ ଖଣ ବି ମୁଁ କିନ୍ତୁ ଗୋଟେ ରୂପା ଚେନ୍ କିଣିଥିଲି କିନ୍ତୁ ବହୁତ ପଇସା ଥିଲା ସେତେବେଳେ ଏଇ କ୍ଷୀନା ବହୁତ କମି ଯାଇଛି।
ହଁ ମୁଁ ବି ତ ଗୋଟେ ରୂପା ଚେନ୍ କିଣିଥିଲି ମୋର ବି ସେଇ ହେଇଯାଇଥିଲା କେତେ ତିନି ହଜାର ଚାରି ହଜାର ପଡି ଯାଇଥିଲା ଆମର ସୁନା ଚେନ୍ ସହିତ ଲକେଟ ମୋର ଚାରି ହଜାର ପଡିଯାଇଥିଲା ଏବେ କମି ଯାଇଛି ହଁ।
ମୁଁ କିନ୍ତୁ ଅଲଗା ଅଲଗା କିଣିଦେଇଥିଲି ସେଥିପାଇଁ ମୋର ବି ଅଧିକ ଟଙ୍କା ପଡିଗଲା।
ହଁ ଆଉ ଏବେ ଟି କମିସନ
ହଁ ଏବେ ସେଇଟା ବିକିଲେ ବହୁତ କମ୍।
ହଁ ଦେଖା ଯାଉ ବାହାଘର ଫାହାଘର ଯାର ଅଛି। ସିଏ ସବୁ ଆସିବେ କେମିତି ଇଏ କରିବେ।
ହଁ ପୁଣି ସୁନା ଏ ମୁଁ ଯୋଉଦିନ ଯାଇଥିଲି ମାମୁ ଘରକୁ ସେଇଦିନ ସୁନା ଲକ୍ଷେ ସାତ ହଜାର ଥିଲା ସେଥିପାଇଁ ଗୋଟେ ମାମୁଁ ଗୋଟେ ହାର ଆଣିଥିଲେ।
ଆଚ୍ଛା ଆଚ୍ଛା ମୋର ଗୋଟେ ମୋର ଗୋଟେ ସାଙ୍ଗର ଅ ଭଉଣୀ ବାହାଘର ହଉଛି ଆଉ ତମର ବା ସିଏ ତମର ବି ସାଙ୍ଗର ଭଉଣୀ ନା କଣ ତମକୁ ଡାକିନି କି ସେ?
କାଇଁ ଡାକିନି ତ ସେ ମତେ ଫୋନ କରିଥିଲା କି ତାଙ୍କର କିଏ ଗୋଟେ ମରି ଯାଇଛି ବୋଲି।
ହଁ ହଁ ତାଙ୍କର ଜଣେ କିଏ ମରିଯାଇଛନ୍ତି ତାଙ୍କର ଏକ ତାରିଖ ବାହାଘର ପୁଞ୍ଚିଲା ଏକ ତାରିଖ ହବ। ଆଉ ସେ ବି ମତେ ଆଜି ଫୋନ କରିକି ଡାକୁଥିଲେ ସମସ୍ତଙ୍କୁ ଯିବା ପାଇଁ କହିଛନ୍ତି ମୋ ଦିଦିକୁ ବି କହିଛି ତା ଯିଏ ବାହା ହବ ସିଏ ମୋ ଦିଦି ସାଙ୍ଗ ମୋ ଦିଦିକୁ ବି କହିଛି ଆଉ ମୁଁ ଆଉ ଯୋଉ ଆଉ ଯୋଉଟେ ଦିଦି ମୋ ବଡ ବାପାଙ୍କ ଝିଅ ସିଏ ତାଙ୍କୁ ବି କହିବ ବୋଲି ମୋ ନମ୍ବର ମାଗୁଥିଲା ମୁଁ କହିଲି ହଁ ଦେବି। ସିଏ ବି ତାକୁ ବି କହିବ। ଆଉ ସବୁ ମିଶିଲିକି କହିଲି ତମେ ଯିବ ନା ତାଙ୍କ ବାହାଘରକୁ।
ଦେଖିବା କଣ ହୋଉଛି ସେ ତ କହିଛନ୍ତି କାହିଁକି ନା ଏବେ ପ୍ଲସ୍ ଥ୍ରୀ ଆଡ଼ମିଶନ ଶନ୍ କରିବିନା ପାଠ ପଢିବା ପାଇଁ ଦେଖିବା କୋଉଠି ରହୁଛି।
ଓ ଆଚ୍ଛା। ଉଁ ସେ ଯଦି ହବ ତାହେଲେ ଦେଖା ହବ ତାଙ୍କ ବାହାଘରରେ ଆଉ।
ହଁ ଆଉ।
ଆଉ ଖାଇବାକୁ ଯିବେନି କି?
ଖାଇବୁ ଆମର ଟିକେ ଲେଟ୍ ରେ ଖାଉ।
ଓହୋ ନାଇଁ ଆମର ଓହୋ ଆମର ସେଇ ସାଢେ ଦଶଟା ଭିତରେ ଖାଇକି ସବୁ ଶୋଇପଡୁ ଆଉ।
ହଁ ଆମର ଏବେ ସେମିତି ଖାଇଦୋଉ କିନ୍ତୁ ଶୋଇଲା ବେଳକୁୁ ଲେଟ୍ ହୁଏ ସବୁ ସିରିଏଲ ଦେଖନ୍ତି ବସିକି।
ଆଚ୍ଛା। ଆମର ଆମର ସିରିଏଲ ଆଉ କିଏ ଦେଖୁ ନାହାଁନ୍ତି ମୋ ମା ଯାହା ଟିକେ ସିଏ ଦେଖେ। ଆଉ ସିଏ ବି ଆଉ ବେଶୀ ଦେଖିପାରୁନି ଜାଣିପାରୁନି ତାର ଟିକେ ମାନେ ଆଉ ଭୁଲିଗଲାଣି। ସବୁ ଜିନିଷ ଭୁଲି ଯାଉଛି ଆଉ ସିଏ ସେ ଦେଖୁନେଇ ଖାଲି ବସିକି ସେ ଯୋଉ ଟିଭିରେ ପରଦାକୁ ଅନେଇଥିବ ସେଇଆକୁ ଖାଲି ଟିକେ ଦେଖୁଥିବ। ଭୁଲି ଯାଏ ସିରିଏଲ୍ କିଛି ଗୋଟେ ଜାଣିପାରିଲେ ସିନା ଦେଖିବ। ସେଏତ କିଛି ଜାଣିପାରୁନି ଆଉ କଣ ଦେଖିବ ସେଇଆକୁ ଖାଲି ଚାଲୁଥିବ ନହେଲେ ଭଜନ ଫଜନ ଟିକେ ଲଗେଇଦେଲେ ସେ ଟିକେ ଶୁଣେ ଆଉ ମମି ବି ଆଉ କାମ ବ୍ୟସ୍ତରେ ଆଉ ଦେଖି ପାରୁନି ଆଉ ଆମର ଉପର ଘରେ ଆଉ ଗୋଟେ ଟିଭି ଅଛି ତ ଆମେ ସେଟାକୁ ଦେଖୁଚୁ। ଆଉ ନହେଲେ ଆମରେ ସେଟା ଦେଖିଲେ ଦେଖୁ ନହେଲେ ନାହିଁ ଏମିତି ହୁଏ ଆଉ।
ଓହୋ। ନାହିଁ ଆମର ଗୋଟିଏ ଟିଭି। ସେଥିପାଇଁ ସମସ୍ତେ ମୋ ବଡ ବାପା ଯିଏ ଅଫିସ୍ ପାଳଇଥାନ୍ତି ତାଙ୍କୁ ଟିକେ ଯା ଯାତ୍ରା ଭଲ ଲାଗେ ଯେତେବେଳେ ସିରିଏଲ ଦେଇଥାଏ ସେ ସେତିକି ବଳେ ଯାତ୍ରା ଦେଖିଦିଅନ୍ତି। ଆଉ କାହାକୁ ବି ସିରିଏଲ ଦେଖେଇ ଦିଅନ୍ତିନି।